ହାଲୋ।
ହଁ ଆଉ କଣ କରୁଚ।
ଆଉ ମଲା ବର୍ଷାତ ହେଲା ଏଇନାତ ବସିଛି ଟିକିଏ ଖଟରେ ଆଉ ରେଷ୍ଟ। ନେଇଚି ଆଉ।
ଓହୋ ତମ ଆଡେ କଣ ବର୍ଷା ହେଇଥିଲାକି?
ହଁ ସନ୍ଧ୍ୟାବେଳେ ଜୋରେ ଚାରିଟା କତୁରୁତ ବର୍ଷା ହେଲା। । ଆଉ ରଜନୀ କି ଟିଆ ହେଲା ଆଣିକି ବର୍ଷା ହବ ଆଉ ଥଣ୍ଡା ଲାଗୁଚି। ଟିକେ ବର୍ଷାକୁ ହଁ।
ଓହୋ ଆଜି କଣ କହିଲ ମୁଁ ଆଜି ଯାଇଥିଲି ତ ଟିକେ ବ୍ୟାଙ୍କ୍ ଆଉ ସେପଟେ ମାନେ ଗଲା ବେଳକୁ ଦଶଟା ସାଢେ ଦଶଟା ବେଳକୁ ଗଲି ଯେ ଆଉ ସେଠି ଏତେ ଖରା ହଉଥିଲା ପ୍ରବଳ ଜୋରରେ। ଆଉ କଣ କହିଲ ବ୍ୟାଙ୍କ୍ କାମ ସରୁ ସରୁ ହେଇଗଲା ସାଢେ ଗୋଟେ ପାଖାପାଖି
ହୁଁ
ଆଉ ହେଲା କଣ କହିଲ ତାପରେ ସାଢେ ଗୋଟେ ପାଖାପାଖି ଯେତେବେଳେ ହେଇଗଲା ଆଉ ମୁଁ କହିଲି ଆଉ ଖାଇ ଦେଇେକି ଆଉ ଘରୁକୁ ଯିବା ଘରୁକୁ ତ ଗଲା ବେଳକୁ ଅଧ ଘଣ୍ଟେ ପରେ ହେଇଯିବ ଆଉ ହେଟୁ କଣ କହିଲ ଖାଇକି ଯେତେବେଳେ ଆସିଚୁ ବାହାରି ପା ପାଞ୍ଚ ମିନିଟ୍ ଖଣ୍ଡେ ବସିଚୁ ଗାଡି ଚାଲିଚି ସେଠୁ ବର୍ଷା ପବନ ଘଡଘଡ଼ି ଏତେ ଜୋର ହେଲା ମାନେ ଆଉ ଆମେ ସେଇଠି ପାଖରେ ଗୋଟେ ଦୋକାନ ଘର ଥିଲା। ଆମେ ସେଇଠି ଅଟକିକି ରହିଲୁ ଆଉ ଆମେ ତ ରହିଲୁ ରହିଲୁ ଆମ ପଛେ ପଛେ ପଚାଶେ ଖଣ୍ଡେ ଲୋକ ପଚାଶେ ଖଣ୍ଡ ଲୋକ ରହିଲେ ସେ ଟି ଆମ ପିଛେ ପିଛେ ଆସିଲେ ବାଇକି ବୋଧେ ତିରିଶି ଟା ଖଣ୍ଡେ ହବ ଆଉ ରହିଲୁ ସବୁ ଏତେ ଜୋରରେ ବର୍ଷା ପବନ ମୁଁ ବୋତେ ଏଇ ବର୍ଷା ଭିତରେ ଏମିତି ଦେଖିନଥିନି।
ନେଟ୍ ପାଉନି।
ତମ ଆଡେ କେମିତି ବର୍ଷା ହେଇଥିଲା।
ବହୁତୁ ବର୍ଷା ହେଇଚି ଆଉ।
ଓହୋ ହଁ ଆଉ ହେଇଥିବ ଆଉ।
ସିଆଡେ କୁଆଡେ ଲଗେଇଚି ହାଲୋ
ହଁ ଆଉ ଶୁବୁନି କଥା।
ଏଟା ନେଟ୍ ପାଇଲା ନାଇଁ ନାଁ କଣ ମଝିରେ ସୁବିଲା ନାହିଁ ଆଉ।
ମତେ ତ ସବୁ ଶୁଭୁଚି ତମେ କୁହ କଣ କହୁଚ।
କହିମି କଣ ଏଇ ବର୍ତ୍ତମାନ ଧାନ ବିହନ ସବୁ ଚାଷୀ ମାନେ ସଂଗ୍ରହ କରୁଚନ୍ତି ଆଜି ଯାଇକି ବିହନ ଧାନ ତିନି ହଜାର ଟଙ୍କାରେ ଚବିଶହ ଟଙ୍କାରେ କିଣିକି ଆଣିଲି।
ହଁ ଆଉ କି ବିହନ କେତେ ଦିନିଆ ଧାନ।
ଏଟା ହଉଚି ଶହେ ପଞ୍ଚାବନ ଦିନିଆ ଧାନ। ତେରଶହ ଅଠର। ଧାନ ନାଁ ତେରଶହ ଅଠର ଗୋରୁ ଧାନ ଆଉ।
ହୁଁ।
ଏମିତି ଚାଲିଚି ଆଉ ରଜ ତ ଆସିଲାଣି। ଗୋଟେ ଓଡିଶାର ବଡ ପର୍ବ। ପିଠାପଣା ଆଉ ସବୁ ଭୋଜି ଭାତ ସବୁ ହବ ନୂଆ ଡ୍ରେସ୍ ପିନ୍ଧିବେ ଛୁଆ ମାନେ ବଡ ମଣିଷ ସମସ୍ତେ। ମନ ଗୋଟେ ଖୁସି ରହିବ ରଜ ମଉଜ ଆଉ।
ହଁ ନାଁ ଆମ ପଟେ ରଜ ଏତେ ଭଲରେ ପାଳନ କରାଯାଏନି। ଆଉ ତମ ପଟେ କଣ କେମିତି କରନ୍ତି?
ଆଉ ରଜରେ ପିଠା ପଣା ହବ। ଆଉ ଆ ଛୁଆମାନେ ସବୁ ଡ୍ରେସ ପିନ୍ଧିବେ। ତୁଳସୀ ମୂଳରେ ସବୁ ଡ୍ରେସ ରଖାଯିବ ମା ମାନେ ସବୁ ପୂଜା କରି ପିନ୍ଧେଇବେ ଛୁଆ ମାନଙ୍କୁ। ଏଇଟା ହଉଛି ଆମ ପରମ୍ପରା ପର୍ବ। ଆଉ ଝିଅ ମାନେ ତଳେ ଚାଲିବେନି। ବହୁତ ନିୟମ ରହିଛି ନା ରଜ ପର୍ବର।
ହଁ ମୁଁ ତ ଜାଣିନି ଆଉ କଣ କଣ ଅଛି ନିୟମ କହିବ କି ଟିକେ?
ହଁ ଆଉ କଣ? ହଉଛି ସଂକ୍ରାନ୍ତି ଦିନ ମାଙ୍କୁ ପୂଜା କରନ୍ତି।
ହୁଁ।
ହୁଁ ଆଉ ପୂଜା ହେବେ ଆ ବସୁମତୀ ସ୍ନାନ ସେ ସେ ନ ପଡ଼େ। ହୁଁ।
ଆଉ ହଉଛି କଣ କହିଲ? ଆଉ ମୁଁ ଯାହା ଦେଖିଛ ନା ସାର୍ଥକ ଟିଭିିରେ ଗୋଟେ ରଜ କୁଇନି ବୋଲି ଗୋଟେ ସିରିଏଲ ଟେ ମାନେ ଗୋଟେ ରିଆଲିଟି ସୋ ଦିଏ। ଆଉ ସ ସେଇଟାରୁ ମୁଁ ଜାଣିନି ଯେ କଣ କହିଲ ମାନେ ଏମିତି ର ରଜ ପାଞ୍ଚ ଦିନ ହୁଏ ବୋଲି। ଆଉ ଆମର ଏପଟେ କଣ କହିଲ ରଜ ଏମିତି ଭଲରେ ପାଳନ କରାଯାଏନି। କେବଳ କଣ କହିଲ ଏଇ ଯୋଉ ମାର୍କେଟ ଫାର୍କେଟ ରେ ପାର୍କ ଫାର୍କ ରେ କେବଳ ଦୋଳି ଗୋଟେ ଗୋଟେ ଯୋଉ ପକେଇ ଦିଅନ୍ତି। ଆଉ ଟିକେ ଫୁଲ ଫୁଲ ପତ୍ର ଫତ୍ର ସଜେଇ ଦିଅନ୍ତି। ଏବେ ତ ସବୁ ଜାଗାରେ ଜାଣିଥିବ ଫଟୋ ଉଠଉଛନ୍ତି। ଆଉ ଲୋକ ଯାଇକି କି ଖାଲି ଫଟୋ ଉଠନ୍ତି ଏଇଆ ଆଉ ସବୁ ବୁଲନ୍ତି ଟିକେ। ଆଉ ଏମିତି ଆଉ ଖାଇବା ପିଇବା କଣ ସେଇ ଆଇଁଷ ଟିକେ କରନ୍ତି। ଆଉ ଏମିତି ଆଉ ତମ ଆଡ଼େ ତାହାନେ ଭଲ ରଜ ପାଳନ କରାଯାଏ ତ।
ଆମ ଆଡ଼େ ନଦୀ ପ ଠାରେ ସବୁ ପିଲାମାନେ ଯାଇକି ଦୋଳି ପକେଇବେ। ଆଉ ଦୋଳି ପକେଇବେ ସବୁ ଲୋକ ଯିବେ। ରଜ ଦିନ ଦୋଳି ଖେଳିବେ। ପୁଅ, ଝିଅ, ମା, ବୁଢ଼ା, ବୁଢ଼ୀ ସମସ୍ତେ ସେଦିନ ଦୋଳିରେ ବସିବେ। ଏଇଟା ଆମ ପରମ୍ପରା।
ହଁ ଭଲ କଥା। ଆଉ ନା ମୁଁ ଦେଖିବା ତମ ଆଡ଼େ କେବେ ଗୋଟେ ଏଇଥର ନହେଲେ ରଜରେ ଯିବି ଦିନେ ଦେଖିବି ବୁଲିକି ଆସିବି ଆଉ।
ହଁ ବୁଲି ଆସିନା ପିଠା ପଣା ଜୋରେ ହେଇଥିବ। ସମସ୍ତେ ଡାକିବେ ଖାଇବାକୁ କେହି ଜଣେ ବି ଛାଡ଼ିବେନି। ପ୍ରତ୍ୟେକ ଘର ଡାକିବେ ପିଠା ପଣା ଖାଇବା ପାଇଁ।
ହଁ ସତରେ!
ହଁ ପା।
ପ୍ରତ୍ୟେକ ଘରେ ବନ୍ଧୁ ଆଉ।
ଓହୋ ନା ମୁଁ ଶୁଣିଛି ମୋର କଣ କହିଲ, ମୁଁ ଯେତେବେଳେ ପଢୁଥିଲି ଏଇ କଟକରେ ରହିକି ସେତେବେଳେ ମୋର ତିନି ଚାରିଟା ସାଙ୍ଗ ତମ ସେପଟେ ସେପଟ କଟକ ଏରିଆରେ ବି ପାଳନ କରାଯାଏ ଭଲ ରଜ। ଆ ସେମାନେ କୁହନ୍ତି ଯେ ତାଙ୍କର ରଜଟା କଣ କହିଲ ମୁଖ୍ୟ ପର୍ବ। ଆଉ ଆମର ଏପଟେ କଣ କହିଲ ଟିକେ ରଜଟା ଏତେ ପାଳନ କରାଯାଏନି। ପାଳନ କରାଯାଏ ମାନେ ହଁ ଏମିତି କଣ ଟିକେ ଖାଆନ୍ତି ଏବେ ଟିଭିରୁ ଦେଖିକି ଲୋକ ଜାଣିଲେନି ଯେ ହଁ ଓଡି଼ଶାର ଗୋଟେ ପର୍ବ ବଡ଼ ପର୍ବ ରଜ ପର୍ବ ରଥଯାତ୍ରା ଆମେ ଯେମିତି ପାଳନ କରୁଛନ୍ତି। ରଜ ପର୍ବ ସେମିତି ଗୋଟେ ବଡ଼ ପର୍ବ। ଆଉ ଆମର କଣ କଇଲ ଏଇ ଯୋଉ ଏପଟେ ଟିକେ ଏତେ ହୁଏନି ତ କିନ୍ତୁ ମୁଁ ଜାଣିଚି ସେମାନେ କୁଅନ୍ତି କଣ ପୋଡ଼ ପିଠା ମଣ୍ଡା ପିଠା, ଆରିସା ପିଠା, କା କେରା ପିଠା ଏଗୁଡ଼ା ସବୁ କରାଯାଏ ନା।
ହୁଁ। ଆଉ ଇଏ ପର୍ବର ପା କୃଷକ ମାନେ ଆଗରୁ ଜମିକି ଚାଷ କରିକି ଘାସ ମାରିକି ରଖିଥିବେ ରଜ ଚାରି ଛ ଦିନ ଥିବ ଧାନ ବିହନ ସବୁ ମାଟିରେ ପକେଇଦେବେ। ଆଉ ତାପରେ ବର୍ଷା ତା ଆଗକୁ ଆସିବ ଶୀତଳ ଶ୍ରଷ୍ଠୀ ଷଷ୍ଠୀ କଦରୁ ତେଣୁ ବର୍ଷା ହବ ସବୁ ଗଛ ହେଇଯିବ ଧାନ। ଏଇଟା ଗୋଟେ ରହିଚି ପରମ୍ପରା ବର୍ଷା ଆରମ୍ବ ହବ।
ଓହୋ ତାହେନେ ଏଟା ମାନେ ଧାନ ଚାଷର ବି ଆରମ୍ଭ ହୁଏ ନା କି?
ହୁଁ ହୁଁ ଆରମ୍ଭ ସମୟ ଟା ବା।
ଓହୋ ହଁ ତାନେ ଭଲ ହୁଁ।
ଧାନ ତଳି ପଡ଼ିବ, ରୁଆ ହବ। ଆଉ ସବୁ ଲୋକ ନାଗିଯିବେ ସେଇ ଯୋଉ କାମରେ ଆଉ କୃଷି କାର୍ମ ଅ କାମରେ।
ହଁ ନାଁ କଣ କଇଲ ଏବେ ତ ଆଉ ଏତେ ଲୋକ କାମରେ ଲାଗୁନାହାନ୍ତି। ସବୁ ମିସିନିରେ କାମ ସବୁଆଡ଼େ ପ୍ରାୟ କଲେଣି। ଆ ତମ ଆଡ଼େ କଣ ମେସିନିରେ କରୁଛନ୍ତି ନା ଲୋକ ଲଗେଇ କାମ କରୁଛନ୍ତି।
କିଛି ମେସିନି ଲାଗିଚି କିଛି ଲୋକ କରୁଚନ୍ତି ଆଉ। ଟ୍ରାକ୍ଟର, ପାୱାର ଟ୍ରିଲୋର ଚାଷ ପାଇଁ ଲାଗୁଚି। ଆଉ ରୁଆ ପାଇଁ ସ୍ତ୍ରୀ ଲୋକ କିଛି ରୋଉଚନ୍ତି କିଛି ମେସିନି ରୋଉଚି ଆଉ। ଉଗ୍ର ଆଧୁନିକ ଯୁଗ।
ହୁଁ ନାଁ ଆଜିକାଲି ଆଧୁନିକ ହେଲା ଯେ ଏଇ ଲୋକ ଟିକେ କାମ ପାଉନାହାନ୍ତି କିନ୍ତୁ ଲୋକଙ୍କର କାମଟା ସହଜରେ କମ୍ ସମୟରେ କମ୍ ଖର୍ଚ୍ଚରେ ହେଇଯାଉଚି ଆଉ।
ହଁ ଯନ୍ତ୍ର ବୈଜ୍ଞାନିକ ବାହାର କଲେ ବୋଲି ଚାଷୀ ମାନେ ବୋହୁତ ଫେସ୍ଲେଟି ପାଉଛନ୍ତି। ଅଧିକ ଶ୍ରମ କରୁଥିଲେ ମେସିନ୍ ସବୁ ଶ୍ରମ କଲା। ଧାନ କାଟିକି ଆଣି ଘରକୁ ଆଣିକି ଗଦେଇଦେଲା। ବହୁତ୍ ଦିନି ଲାଗୁଥିଲା ଚାଷ ବାସ କରିବାକୁ। ସମୟ ସାପେକ୍ଷ ହଉଥିଲା ଆଉ ଖର୍ଚ୍ଚ ବି ଅଧିକ ହଉଥିଲା। ଅର୍ଥ ସବୁ ରିଲାକ୍ସ ମିଳିଲା ଚାଷୀ ମାନଙ୍କୁ ଆଉ ଚାଷୀ ମନ ଖୁସି ବର୍ତ୍ତମାନେ।
ହୁଁ।
କଁ କଉଥିଲି କଇଲ ମୁଁ କଇଲି ଆଉ ରଜରେ ତ ମୁଁ ଜିବି ଏଥର ତମ ଗାଁ ପଟେ ଦେଖ୍ ଖିଆ ଆଉ ଉଁ ଗଲେ ପୁଣି ସେଠି କଥାହବା ଆଉ ମତେ ଟିକେ ବୁଲେଇବ ତମ ଗାଁ ପଟ୍ ଟେ କେମିତି କଣ ରଜ ପାଳନ କରାଯାଉଚି ଆଉ।
ଅଁ ପ୍ରତେକ ଗାଁର ନଈ କୂଳରେ ତ ଅଁ ଦୋଳି ତିନି ଚାରି ଦୋଳି ପଡ଼ିଥିବ। ଗୀତ ଦୋଳିରେ ବସିକି ଗାଉଥୁବେ। ଆଉ ଲୋକ ଯାଉଥିବେ ସେଟି ଏଁ ବାରାମଜା ଅଁ ଏ ଯୋଉ ଆଇସ୍କ୍ରିମ ଆ ସବୁ କିଛି ଦୋକାନ ଖୋଲିଥିବ ଲୋକମାନେ ଖାଉଥିବେ। ବହୁତ ଖୁସି ଲାଗେ ନା।
ଓହୋ ହଉ ତାହେଲେ ମୁଁ ଗଲେ ପୁଣି କଲ କରିବି ଆଉ। ତାହେଲେ ପରେ କେତେବେଳେ କଥା ହବା ସେ ବିଷୟରେ। ଆଉ ମୋର ଟିକେ ଏଇନା ଆମ ଘରେ ଡାକିଲେଣି ଆଉ ମୁଁ ଯାଉଛି ତାହେଲେ ରଖୁଛି।
ହଉ। ଠିକ୍ ଅଛି।
ହଉ ହଉ ରଖୁଛି।
ଥ୍ୟାଙ୍କ ୟୁ।
ସମ୍ ଦିବା କୁହଟା